ନାଇ ବା ଏଠି ଯୋଉ କାଦୁଅ ପୋଚ ପୋଚ ଯୋଉ ଅସୁବିଧା କୁହ ନାହିଁ ଏପଟେ ଆମ ଗାଁରେ
ବର୍ଷା ହଉଛି
ହଁ ବର୍ଷା ଜୋର ହଉଛି
ହୁଁ ହୁଁ ହଁ ହଁ ବା ଆଜି ଆମର ଇଆଡେ ଝିପିଝିପି ହଉଛି ଯେ ଏତେ କାଦୁଅ ଚିଡି ଲାଗିଲାଣି ଛେ ଏମିତି ଆଉ କେଇ ଦିନ ହଉ ଦି ତିନି ଦିନ ଏମିତି ପାଗ ହବ ଆଉ
ଭାରି କଦର୍ଯ୍ୟ ରାସ୍ତା ମୁଁ ଫୁଲ ହଉ
ଆଉ ଖାଇଛ କଣ?
ରୁହ ଟିକେ ତା ବୟସ କୋଡ ଖାଲି ଖସୁଛି ବସିବି କୋଉଠି ଖାଲି କାଦୁଅ ଯାଇଥିଲି ଗାଣ୍ଠି ମାଡ ହେଇଗଲା
ଯାଉନ କୋଉଠି ଆଉ କୋଉଠି ବସିଯିବ
ଆଇଲି ଏଇଠିକି ଦେଖାଯାଉ ଇାଟା
ତମେ କହୁଥିଲ ତମ ବାଥରୁମ ଲାଟିନ ଘରେ ଫାଙ୍କା ଅଛି ଲାଟିନ ଫାଙ୍କା ଘରେ ବସିଯିବ
ସେ ସେ ଗୁହ ଗନ୍ଧା ହବ ଅସୁବିଧା
କଣ ବାଥରୁମ ଯୋଉଟା କହୁଥିଲ ସେଇ ଘରେ ବସିଯିବନା
ନା ଆ ସେଗୁଡା କିଏ ବସୁଛି ଯାଇକି ନା ଚ କାଇଁ ଚୁପଚାପ ଠିଆ ହ ସବୁଠାରୁ ବଢିଆ
ଠିଆ ହେବା ଆଉ କଣ କରିବା ବର୍ଷା ହଉଛି ଟିକେ ଆଉ ଆମର ଭଲ ଆର୍ଟ ଚାଲୁଥିବ ଆମ ଭଳି କାଇଁ ଏମିତି ହଇରାଣ ହେଉଥିବ
କାଇଁ ତମର କଣ ଚଲୁନି ତମର ଫୁଣି ନିଆରେ ବତିଛି ତମ ସିମ
ଆମ ଶିରା ଆମକୁ ସବୁବେଳେ ଧୋକା ଦଉଛି ଇରେ ବାବା ଇଏ ଏଡେ ଜୋର ରେ ବର୍ଷା ହଉଛି ଦେଖିଲା ବେଳକୁ ଛାନିଆ ଲାଗୁଛି
ଆଉ କଣ ଖିଆ ପିଆ ହେଇଥିଲା?
ହଁ ଆଜି ପିଠା ଆଉ ତରକାରୀ ଖାଇଥିଲ ଆଉ ତମେ
ମୁଁ ମୁଁ ବି ସେଇ ପିଠା ମଟର ଆଳୁ ତରକାରୀ ଚକୁଳି ପିଠା ହେଇଥିଲା
ହହ ଭଲ ଆଉ ଆଉ ଦେହ ଭଲ ଅଛି
ହଁ ଦେହ ଭଲ ଅଛି ତମର
ହଁ ଭଲ ଅଛି ଆ
ଆଉ କଣ ଖବର କୁହ ହୁଁ
ମୁଁ ଲ
ତମ ନେଟୱକ୍ ସ୍ଲୋ ଅଛି ମତେ ସୁଭୁ ନେହି ଠିକ ସେ
ମୁଁ କହିଲି ଆଜି ଆମର ଗୋଟେ ଦିଦି କଲ୍ କରିଥିଲେ
ହଁ
ହଁ ଦିଦିଙ୍କର ଦିଦି ଜବ କରନ୍ତି ନା ତ ଦିଦି କହୁଥିଲେ ମୁଁ ତୋତେ ରଖେଇ ଦେଇଥାନ୍ତି ଆଉ ଦେ ଦେଖିଲା ବେଳକୁ ଦିଦିଙ୍କର ଅଫିସ ରେ ଯିଏ କାମ କରନ୍ତି ସେଏ କଣ କରିବା କହୁ ଯେମିତି କିଛି କହୁନାହାନ୍ତି ଇଏ କହିଲେ ହଉ ର ଦେଖେ ଆଉ ସେ ଯଦି କହୁଛନ୍ତି ମୋର ଜମା ଇଛା ନାହିଁ ଜବ୍ ଛାଡିବାକୁ ଆଉ ବାହାହେବାକୁ ବି ଏତଜଲ୍ଡି କିନ୍ତୁ ସେ ବାହାହେବାକୁ ଯାଉଛନ୍ତି
ହଁ ଏମିତି କଥା ତାହେଲେ
ଏମିତିଆ କଥା ଆଉ ଆଉ ତମର କଣ ଖବର କୁହ
ନାଇଁ ନାଇଁ ମୋର ଭଲ ମୋର କିଛି ନାହିଁ
ମୁଁ ଆଜି ଭାବିଥିଲି ଟିକେ କଟକ ବୁଲିବାକୁ ଯାଇଥାନ୍ତି ହେଲେ କଣ ହେଲା ଏମିତିଆ ପାଗ ହଉଛି ଯେ ମଣିଷ ଯାଇ ବି କୁଆଡୁକୁ ନାଇ କୁଆଡେ
କ ତାହେଲେ ପରେ ଯାଉନ କାଇଁ ପାଗ ହେଲେ କଣ ହେଲା ତମର ଯଦି ଇଚ୍ଛା ନାହିଁ ତାହେଲେ ଯିବ କେମିତି
ଦ ହଁ ସକାଳୁ ଯୋଉ ରେଟ ରେ ବର୍ଷା ପକଉଛି ତମେ ତ ଖାଲି ଦୌଡିକି ପଳେଇ ଯାଅନ୍ତ ଆଉ ଉଁ ତମ ଏକ୍ସାମ୍ କୋଉ ଦିନ ଗୋଟେ ବା?
ସେଇ ସାତ ତାରିକି ଆଠ ତାରିକି।
ଠାକୁରଙ୍କୁ ଡାକ ଏଗଜାମ୍ ବହୁତ୍ ଏମିତି ବର୍ଷା ନ ହଉଥାଉ ନହେଲେ ଜମା ଇଚ୍ଛା ହିଁ ହବନି ଯିବା ପାଇଁ।
ଲ ଲଘୁଚାପ ହେଇଛି ତ ଯାହାବି ହେଲେ ହବ।
ଲଘୁଚାପ ବା କହ ଆ ଆଜି କେତେ ତାରିଖ ହେଲା ପାଞ୍ଚା ଚାରିଟି ଆଜ୍ ପାଞ୍ଚେ
ଆଜି ଚାରି ନା ପାଞ୍ଚେ
କାଲି ପାଞ୍ଚ ଛଅ ସାତେ ତ କମି ଯାଇଥିବ ଲାଗୁଛି।
ଆଜି ଶନିବାର ନା ରବ୍
ଆଜି ଶନିବାର କାଲି ପାଞ୍ଚ।
ଆ କାଲି ରବିବାରେ ପାଞ୍ଚେ ସୋମବାରନ ଛଅ ଆଁ ତାପରେ ଆଠେ ହୁଁ।
ହଁ ହଁ ହଁ ଆମ ରକ୍ଷା ପାଇଯିବ ଆଉ।
ଦେଖାଯାଉ କଣ ହଉଛି ଆଜି ମ୍ୟାଚ ହବ ପୁଣି ଦେଖିବ ଟିକେ ଆଜି ମ୍ୟାଚ
ହଁ ନା ତମ ବୈବଭସୂର୍ଯ୍ୟବଂଶୀ ଖେଳିବ ନା ନାଇଁ?
ନାଇଁ ସେ ଖେଳିବନି ମୁଁବି ଦେଖିବିନି।
ଖେଳିବ ନାଇଁ ତମେ ବି ଦେଖିବନି।
ଉ ନା, ବିଶ୍ୱାସ କର ମାନେ ଏବେ ମାର୍କେଟରେ ଉ ସୋନିଲିଭ୍ ଲୋକମାନେ ଏତେ ସ୍ପିଡ୍ ରେ ରେ ରିଚାର୍ଜ ନେଲେ ସବସ୍କ୍ରିପସନ ନେଲେ ହେଲା ଲାଷ୍ଟ କୁ ଜିଓ ହଷ୍ଟାଲ ଲାଷ୍ଟ ବାଉଳାରେ କହିଲା ମୁଁ ଏଇ ମ୍ୟାଚ ହେରିକା ମୁଁ ମ ର କରିବି ହୁଁ
ସତ?
ଫାଷ୍ଟ ଦୋଉଥିଲା ଜିଓ ଯୋଉ ସୋନି ଲିଭରେ ଦୋଉ ଥିଲା ହେଲା। ଏବେ କଣ କରୁଛି ଜିଓ ହସ୍ଟାର୍ ଦୋଉଛି ଲୋକମାନେ ସବସ୍କ୍ରିପସନ ନୋଉଚନ୍ତି ବୋଲି।
ଆଉ ଯ ଡିମାଣ୍ଡ ହେଲା ଆଉ କଣ ହବ
ସେଇ ବୈଭବ ସୂର୍ଯ୍ୟ ସଙ୍ଗେ ସୂର୍ଯ୍ୟବଂଶୀ ସକାଶେ ଡିମାଣ୍ଡ ହେଲା ବା। ତା ତା ଶୁଣ ତାରି ନାଁରେ ହିଁ ଟିକେଟ ବିକ୍ରି ହଉଛି ବା।
ଏତ ଭଲ କଥା ନୁହଁ ଜଣଙ୍କ ନାଁରେ ଟିକେଟ ବିକ୍ରି ହୋଉଛି ଦେଖିଲା ବେଳକୁ ଓ ଆଉ ଜଣେ ଖେଳୁଚନ୍ତି ତାକୁ ଖେଳିବାକୁ ଛାଡୁନାହାନ୍ତି। ଆରେ ଏମିତିଆ ଗୁଡ଼ା ଭଲ ଲାଗେନି ପସନ୍ଦ ନୁହେ ଜମା ମତେ।
ବିରାଟ କୋହଲି ବେଳେ ସେଇଆ ବିରାଟ କୋହଲି ନାରେ ଏମିତିି ଟିକେଟ୍ ବିକିରି ହେଉଥିଲା ସେ ଯେତବେଳେ ଛୋଟିଆ ତା ଏଜେ ଯେତେବେଳେ ବହୁତ୍ କମ ଥିଲା ହେଲା। ତା ନାରେ ସେମିତି ଟିକେଟ୍ ବି କି ହବ ସିଏ କିନ୍ତୁ ଖେଳିବ ନାହିଁ। ତାକୁ ଖେଳେଇବେ ନାହିଁ।
ହଁ ଛାଡ ସିଏ ତ ହେଲେ ଗୋଟେ ହେଇଗଲାଣି ହେଟା ଅଲଗା ପ୍ରଥା ହବ ହବ ଟାଇମ ଅଛି ଆ ପାଖରେ। ଏଠୁ ହେଇଯିବ ଆଉ
ଅ ହ
ହୁଁ ଏ ଯୋଉ ବୈଭବ ସୂର୍ଯ୍ୟବଂଶୀ କୋଉ ଟିମ୍ ପଟେ ଥିଲା?
ରାଜସ୍ଥାନ ବା।
ଓହୋ।
ତମେ କୋଉ ଟିମ କୁ ଜ
କଣ କହିଲ?
ମୁଁ କହିଲି କୋଉ ଟିମ୍ କି ତମେ ସପୋର୍ଟ କର କି?
ମୋର ଚେନ୍ନାଇ।
ସ୍ତେନେଇ।
ହଁ ଚେଣଇ ଚେଣାଇ,
ଚେନାଇ କଣ କହିଲ ସିଏସ୍ କେ ମାନେ କଣ କହିଲ?
ହେଁ ହେଁ,
ଚେନ୍ନାଇ ସୁପର କିଙ୍ଗ ଆଉ କଓଁ କହୁଚ ମୁଁ ତା ଫ୍ୟାନ। ଟିଆଁ।
ହୁଁ ହୁଁ ଧୋନୀର ହଁ ନିକ୍ ନେମ୍ କଣ କହିଲ ଯଦି ଫ୍ୟାନ ଯଦି କ
କଣ ଧୋନିଅ
ନିକ୍ ନେମ୍।
ଧୋନିର ନିକ୍ ନେମ୍ ମୁଁ ଜାଣିନି।
ମହେନ୍ଦ୍ର ସିଂ ଧୋନି ଜାଣିଛି ଆଉ କିଛି ଜାଣିିନାହିଁ।
କି କଅଣ ବ୍ୟନ ତମେ।
ପ୍ୟାନ୍ ନେଇଥାଉ
ହାଁ ମୁନୁ। ମହେନ୍ଦ୍ର ସିଂହ ଧୋନି ହଉଛି ତା ଫୁଲ ନେମ୍ ତା ନିକ୍ ନେମ୍ ହଉଛି ମାହି। ହଁ ତମେ ଫଲୋ କରୁଚ ଏଠି।
ମାହି ଓ ମାଈ ଗଡ୍ ମୁଁ ଭାବେ ମାଇ ମୋର ମନ ନାହିଁ ମୁଁ ଜାଣିଛି ମାଇ ବୋଲି।
ମୁଁ ନା ଆଗରୁ ଖେଳ ଦେଖିଲେ ଖେଳ ଦେଖିବାକୁ ଭଲ ପାଏନା। କାରଣ ମୋତେ କେମତି ଲାଗେ ଗୋଟେ କଣ ଭଲ ତ ଲାଗେନା ଆଉ ମୋ ବଲ୍ ଟା ବାଡ ହବ ଭଲ ଲାଗେନା। ଏବେ କିନ୍ତୁ ଟିକେ ମାନେ ଅକ୍ଚୁଆଲି ମୁଁ ଜାଣି ପାରିଲିନି ଯେ ଛକା କୋଉଟା ଚାରି କୋଉଟା।
ଛକା କଉଟା ଚାରି କୋଉଟା ଜାଣି ପାରିଲୁନୁ?
ଜାଣିିନଥିଲି ଆଗରୁ ବା ଜାଣିପାରେନି ବଲ୍ ଗଲା କେମିତି ଚାରି ହେଲା।
ହଉ ଚାରି ମାନେ କଣ କହିଲ?
ଚାରି ମାନେ ମୁଁ ଜାଣିଛି ଯେ ବାଉଣ୍ଡ୍ରି ଯାଏ ଯଦି ବଲ୍ ଟା ଗଡି ଗଡି ଗଲା।
କଣ କଣ?
ବଲ୍ ଟା ଗଡିକି ଗଲା କି ଉଡିକି ଗଲା ବାଉଣ୍ଡ୍ରି ନାଇଁ ଗ ଗଡି ଗଲା ଡ୍ରପ୍ ଖାଇକି ଯଦି ଗଲା। ତାହେଲେ ଚାରି ଆଉ ଯଦି ଉଡି-ଉଡି-ଉଡି ବାଉଣ୍ଡ୍ରି ଯାଏ ପଳେଇଲା। ସେପଟକୁ ତାଆଲେ ଛ
ନାଇଁ ନାଇଁ ମତେ କହିଲ ଗଡି ଗଡି ନା ଡ୍ରପ୍ ଖାଇକି ଗଲେ ହବ ମତେ ଆଉ ଗଡି-ଗଡି ଗଲେ ହବନାଇ।
ହଁ ଯଦି ଗଡି-ଗଡି ସେ ଯାଇ ପଳେଇବ ଚାରି ହବ ଆଉ ହବନି କି କହିଲା? ଦିଟା ହଁ ଆଉ ଉଡିବା ଦରକାର ମାନେ ସେ ଛକା।
ଓ
ତମ ପାଖି ତମ ସହ କଥା ହଉଛି ଠିଆ ହେଇକି ଗୋଟେ ଜାଗାରେ ହେଲା।
ଶୁଣୁନ ମୋ କଥା ଶୁଣ।
ହଁ କହୁନ।
ମୁଁ କହିଲି ବଲ ଯଦି ବ୍ୟାଟ୍ ରେ ବାଜି କିନା ହେଲା। ଫିଲ୍ଡର ହାତରେ ବାଜିକିନା ଯଦି ବାଉଣ୍ଡ୍ରି ବାହାରକୁ ଗଲା ସେ ଛକା ହବନା ଚାରି ହେବ।
ତେରେ ବାଜିବ।
ହଁ।
ଇଲୋ ଏଇଟା ମୁଁ ଜାଣିନାଇ।
ଆଉ ତାହେଲେ କି କମଳ କ୍ରିକେଟ ଦେଖୁଛି ତମେ ଜାଣିନ ତମେ ନିଜେ ମାରିକିନା ଗୁ
ହେ କୁହୁନ ମତେ ଟିକେ କହିଦଉନ ମୁଁ ଗୁଗଲ କାଇଁ ତମ ସ କଥା ହଉଛି ଗୁଗଲକୁ କାଇଁ ପଚାରିବି।
ତା ଗୁଗଲ କୁ ପଚାରିଦେବା। ବାକି ଅଛି କି ରେ ତମର ସେପଟେ?
ହେ କୁହ କଣ ହବ ସେଇଟା?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
ଛକା ନଚାରି ଛକା। ଓ ମାୟି ଗ ହଁ ଭଲ ଆଉ। ମୁଁ ଗୋଟେ ଜାଗାରେ ଠିଆ ହେଇଛି ହେଲା। ସେ ଜାଗା ଟାକୁ ମୁଁ ପୁରା ନିପି ସାଇଲିନି।
ବଢିଆ ନା।
ଛି ଏମିତିଆ ପାଗ ପସନ୍ଦ ନୁହଁ ମୋର ମୋ ନଖ ଖାଇଯିବ।
ହଁଛ ଛାତି ପଡୁଛି ଖାଲି ତମ ସାଙ୍ଗେ କଥା ହେଲେ ଆଉ।
କଣେ କଣ?
ପିଠା ଖାଇଛି ଯଏ ଛାତି ବିନ୍ଧୁଚି।
ଆଉ କଣ କହିଲି କହିଲେ ବର୍ଷା କାହିଁକି ହଉଛି?
ଯାଇଙ୍କ ପଚାରୁ ନା କାଇଁ ହଉଛି?
ଖାଲି ବର୍ଷା ଅଛି।
ଜାଣିଛ ପଚାରୁଛ କାଇଁ?
ମୁଁ ଟିକେ ପଚାରି ତମକୁ କାହିଁ ତମେ ଜାଣିନଥିବା।
ହୁଁ ହୁଁ ହଁ।
ତମ ଏକ୍ଜାମ ପାଇଁ ପଢାପଢି କରିଛ ନା ନାଇ?
ନା ମୋର ବାହାଘର ବେଳୁ ବାଇଗଣ ରୁଆ।
ଓମାଇ ଗଡହ।
ବର୍ଷ ସାରା ଗେମ୍ ଖେଳିବି। ଏକ୍ଜାମ ବେଳକୁ ପଢିବେ ଏକ୍ସାମ୍ ଦେଇ
ତମେ ପାଖରେ ଫି ଫାର ଖେଳ ନାହି ଆଉ ଗେମ୍ ଖେଲିବ କଣ କହିଲାନି ଯେ।
ତ ମୋ ଭାଇ ଖେଳେ ନି ନା ମୁଁ କୋଉଠି ଖେଳେନି?
ଓ ଭାଇ ଖେଳେ।
ଆଉ ଛୋଟ ଭଉଣୀ ଖେଳେ ମୁଁ ଖେଳେନି।
ତମ ଭଉଣୀ ଖେଳୁଛି ତମେ ଖେଳ ନାଇ?
ନା।
ଏତମେ ଏତେ ଭଲ କେମିତି ହେଲ?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
ଓହୋ ହଉ ହଉ ଭଲ ଏମିତି ମାଡି ଚାଲ।
କାଇଁ ତମ ଭଲାଗୁନି।
କଣ?
ମୁଁ ନ ଖେଳେ ବୋଲି ତମେ ଭଲ ଲାଗୁନି ନା କଣ ନା?
ନା ମ ମୁଁ ତମେ ଏତେ ସାଧାରଣ ନୁହଁ ମୁଁ ଜାଣିଛି ନା ତ ସେଥିପାଇଁ ତମ କଥା ମୋର ହଜମହଉନି।
ହଁ ଆଉ।
ଆଉ କଣ ମା ବା ଏଇଠି ବସିଛ ଆ ବୋଉ କଣ ଆଇିଲାଣି ଯାଉଛି ବୋଉ କଣ ଡାକୁଛି କଣ ଯାଇ ଦେଖି ଶୁଣି ଆସେ।
ହଁ।
ହୁଁ।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
ତମ ବୋଉ ଆଇଲେ କି? ଓହୋ ଆଉ।
ନାଇଁ ଆଉ କହ।
ତମ ବୋଉଙ୍କ ଦେହ ଭଲ ଅଛି।
ହଁ। । କିଛି କଣ ଦୀପ ଜିତି କରିବା ପାଇଁ ତ ମୁଁ ଆଉ ଯାଏ ମୁଁ ବୋଉ କଣ କହୁଛି ମୁଁ ଶୁଣିଆସିକି।
ଆଉ ତମ ପାଣିପାଗ ସେପଡେ କେମିତି? ଆଁ।
କଣ କହିଲା। ହଁ ଜୋରରେ ବର୍ଷା ହଉଛି ଆଉ।
ଓହୋ ନାଇଁ ନାଇଁ ଶୁଣ ଆଉ ଗୋଟେ କଥା। ଆଉ ଯୋଉ ସେ ଯୋଉ ତମର ସେପଟ ଗୋଟେ ମଝିରେ ଜଗଉଛନ୍ତି ରେ ଗୋଟେ ଆକ୍ସିଡେଣ୍ଟ ହେଇଯାଇଥିଲା ଟେ ପ୍ଲସ ଥ୍ରୀ ପିଲା ଟେ ମରିଗଲା ବା।
ହଁ ହଁ ମୁଁ ଜାଣିଛି।
ଜାଣିନ?
ଜାଣିଛି।
ଆଉ
ଆଉ କହ ନାଇଁ ବା ମୁଁ ସେଇଆ ଜାଣିଛି। ସେବା ତମେ ଜାଣିିନ କିଏ କଥା?
ନା ନାଇଁ ଶୁଣିଲି ଏବେ ଶୁଣିଲି ସି ହେଲାଣି କେତେ ଦିନ ମୁଁ ଏବେ ଶୁଣୁଛି।
ଆଁ ହୋ।
ହଁ ଆଜିକାଲି ଲୋକମାନେ ଯୋଉ ଗାଡି ଯୋଉ ଚଲାଉଛନ୍ତି ଭାର ଅସୁ ଅସୁବିଧା ହୋଉଛି ନା କଣ ଇଚ୍ଛା ନାଇଁ ଆଉ କଥା ହବା।
ନା ବା ବୋଉ ଟିକେ ଡାକୁଛି ତ କଣ ପାଇଁ ମୁଁ ଯାଏ ତମେ ଟିକେ ରଖ।
ଚାଲ୍ ସିଧା।
ହୋଉ ହୋଉ ଆଉ ରଖୁଛି ଆଁ।
କଣ କହୁଥିଲି ତମର ଏପଟେ ପଣସ ପତ୍ର ଅଛି।
ନାଇଁ ଆମର ତା ପତର ଅଛି ହଉ ଚାଡ ତମ ମ ଇଏ କଣ ଯାଅ ଟିକେ ମୁଁ ଟିକେ ରଖୁଛି।
କହି କହିକା